ଆଜ୍ଞାତ୍ରୀ।
ଆଜ୍ଞା ଶୁଭ ରାତ୍ରି ପ୍ରଣାମ।
ପ୍ରଣାମ କଣ କରୁଥିଲେ?
ଆଜ୍ଞା ବସିଥିଲୁ ଆଉ।
ଆଛା ଆଛା ରାତିରେ ଟିକେ ରାତି ହେଇଗଲା କଲ କରିବାକୁ? ପଢାପଢି ଚାଲିଥିଲା ତ ତେଣୁ ଆ ଟିକେ ଟିକିଏ ଡେରି ହେଇଗଲା ଆଉ ଆପଣଙ୍କର
ହା ନା ନା ମୁଁ ଫ୍ରି ଅଛି ବହୁତ।
ଅ ନିଶ୍ଚୟ ନିଶ୍ଚୟ ଥ୍ୟାଙ୍କୟୁ ଅ ଖିଆପିଆ ସରିଲାଣି ଆପଣଙ୍କର?
ଆଜ୍ଞା ଆଜ୍ଞା।
କଣ ଖାନ୍ତି ରାତିରେ ରୁଟି ନା ନାଇଁ ଭାତ?
ନା ଆଜି ପିଠା ଆମର ହେଇଥିଲା ପିଠା ହେଇଥିଲା।
ଓହୋ ଦେବସ୍ନାନ ପୂର୍ଣିମା ଲାଗି ପିଠା ହେଲା ବୋଧେ।
ଆଜ୍ଞା ଆଜ୍ଞା।
ଯାଇଥିଲ ଦେଖିବାକୁ ପୁରୀ ଦେବସ୍ନାନ ପୂର୍ଣ୍ଣିମା?
ନା ନା ଯାଇନଥିଲୁ ମୁଁ ତ ଟିକେ କାମ ଥିଲା ଏଥିରେ ମୁଁ ଟିକିଏ କଲେଜରେ ଏନସିସରେ ଅଛି।
ଅଛା।
ସେଇ ସେତେ ତ ଟିକେ କାମ ରହିଯାଇଥିଲା, ତ ମୁଁ ଯାଇପାରିନଥିଲି କୁଆଡେ ଟିକେ ସେଠି ଟିକେ ଇଏ ଦେଇଥିଲି।
ଓହୋ ଆପଣ ଏବେ ବି ପଢୁଛନ୍ତି ବୋଧେ?
ଆଜ୍ଞା।
କଣ୍ ପ୍ଲସ ଥ୍ରି ଫାଇନାଲିୟର ନା, କଣ?
ଫାଇନାଲିୟର ଫାଇନାଲିୟର।
ଓ ଆଛା ତାହେ ତ ଫୋର୍ଥ ସେମିଷ୍ଟାର ଆଗୃତି ପରିଶ୍ଚୟ
ଆଜ୍ଞା ଆଜ୍ଞା।
ହ୍ୟାଲୋ।
ଆଜ୍ଞା ଆଜ୍ଞା ହ୍ୟାଲୋ।
ଆପଣଙ୍କ ଭୟସ ସୁଭୁନି ସାର୍। ହ୍ୟାଲୋ ଆପଣ ଆପଣଙ୍କ ବୟସ କଟୁଛି ଟିକେ ନେଟୱରକୁ ଆସନ୍ତୁ।
ହ୍ୟାଲୋ?
ହ୍ୟାଲୋ।
ଆଜ୍ଞା ଆଜ୍ଞା ହ୍ୟାଲୋ ସୁଭିଲା।
ଶୁଭୁଛି ଯେ ଟିକେ ବୟସ ଫିଲିଙ୍ଗ ହଉଚି ଥରିଲା ପରି।
ଏମିତି କଣ ପାଇଁ ହଉଛି ଯେ କିଛିଟା ପ୍ରୋବ୍ଲେମ ହଉଛି।
ବର୍ଷା ଟିକେ ହେଇଯାଇଛି ତ ତେଣୁ ନେଟୱାର୍କ ଟିକେ ୟୁସୁ ହଉଛି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ଦେବସ୍ନାନ ପୂର୍ଣ୍ଣିମା ଦେଖିବାକୁ ଯାଇ ତାହେଲେ କେବେ ଯାଇଛନ୍ତି ପର ଦେଖିବାକୁ ଦେବସ୍ନାନ ପୂର୍ଣ୍ଣିମା। କଣ ପାଇଁ ହୁଏ ଜଗନ୍ନାଥ କଣ ପାଇଁ ଗୋଟେ ଦିନ ଦେବସ୍ନାନ ପୂର୍ଣ୍ଣିମା? କୁ ବାହାରକୁ ଆସନ୍ତି ସେଟା ପୁଣି ଏତେ ଲୋକଙ୍କ ଆଗରେ ଗାଧାନ୍ତି କାହିଁକି ଜାଣିଛନ୍ତି? କିଛି
ନାଇଁ ତ ମୁଁ ତ ଯାଇନି ଏକରେ ମୁଁ ଯାଉରା ଟିକେ ଜ୍ଞାନ ନାହିଁ ମୋର।
ହା ହା ଦେବସ୍ନାନ ପୂର୍ଣ୍ଣିମା।
କୁହନ୍ତୁ ଆମେ ଟିକେ ଶୁଣିବୁ ଆଉ।
ଆଛା ଆଛା ମୁଁ କହିଦଉଛି ମୁଁ ଯାଇଥିଲି ତ ପୁରୀ ଏବେ କେତେ ତେଣୁ ଅ ମୁଁ ସେଥିପାଇଁ ଆପଣଙ୍କୁ ପଚାରିଲି ନାଇଁ ଆପଣ ଯାଇଥିଲେ ନା ଯାଇ ନଥିଲେ କି ଠିକ ଅଛି ମୁଁ କହିଦେଉଛି ଆପଣଙ୍କୁ ଆକଚାଲି ଆପଣ ଜାଣିଥିବେ ତ ପରରେ ବୋଧହୁଏ ଶ୍ରୀକୃଷ୍ଣ ଯେତେବେଳେ ଆ ଯୋଉ ଗାଧେଇଲା ବେଳେ ଗୋପୀ ମାନଙ୍କର ବସ୍ତ୍ର ଚୋରି କରିଥିଲେ।
ଆଜ୍ଞା।
ଯେତେବେଳେ ତାଙ୍କ ଗୋପପୁରର ସ୍ତ୍ରୀ ଲୋକମାନେ ପୋଖରୀରେ ଗାଧଉଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କ ଯୋଉ ସବୁ ଶାଢୀ ଫାଢୀ ସବୁ ଚୋରି କରିକି ଆଣିଥିଲେ। ଚୋରେଇ କି ନେଇଥିଲେ ତେଣୁ ସେ ସେଇ ଅବସ୍ଥାରେ ଗାଧଉଥିଲା ଅବସ୍ଥାରେ ଥିଲେ ତେଣୁ ସେ ସେତେବେଳେ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ ଯେ ତୁ ଯେତେବେଳେ ଗାଧେଇବୁ ତୁ କୋଟି କୋଟି ଲୋକ ଦେଖିବେ ଆଉ ତୁ ପୁଣି ବର୍ଷକୁ ଥରେ ଗାଧେଇବୁ
ହୁଁ
ଆମର ଆଜି ଲୁଗା ଚୋରି କରିଦେଇଛୁ ତୁ ବି ସେମତି ବିନା ଲୁଗାରେ କୋଟି କୋଟି ଲୋକଙ୍କ ଆଗରେ ଗାଧୋଇୁ ତେଣୁକରି ଠାକୁର ଠାକୁରଙ୍କର ସବୁବେଳେ ବେଶ ମଇଲମ ହୁଏ ସବୁ କିଛି ଚନ୍ଦନ ଅଗୁର କର୍ପ ଠାକୁରଙ୍କୁ ଲଗାଯାଏ କିନ୍ତୁ ଠାକୁର ଏବେ ଯେମିତି ଗାଧାନ୍ତି ଗରା ଗରା ପାଣିରେ ବର୍ଷ ସାରା ଏମିତି ଗାଧାନ୍ତିନି, କେବଳ ଦେବସ୍ନ ପୂର୍ଣ୍ଣିମା ଦିନ ହିଁ କେବଳ ଯୋଉ ଅଳ୍ପ ବସ୍ତ୍ର ପିନ୍ଧିକି ଶହେ ଆଠ ଗରାରେ ଗାଧାନ୍ତି ଅଣସର ଘରକୁ ଯାଆନ୍ତି ତାପରେ ଯାହା ଯାହା ହୁଏ। ଆପଣ ଜାଣିଛନ୍ତି।
ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି ବୁଝିଲି ଆଜ୍ଞା ଆଜ୍ଞା। ଆପଣ ଯାଇଥିଲେ ତାହେଲେ ଦେବସ୍ଥାନ ପୂର୍ଣମୀ କୁ ପୁରୀ ଯାଇଥିଲେ
ହଁ ହଁ ହଁ ଯାଇଥିଲେ ଏବେ ଆମେ କାଲି ବହୁତ ଗହଳି ପୁରୀରେ ବହୁତ ଗହଳି ପିଲାମାନେ ଏକରେ ତ ଛାଡୁ ନଥିଲେ ତାଙ୍କୁ ଖାଲି ଯୋଉ ଦି ଘଣ୍ଟା କି ତିନି ଘଣ୍ଟା ସେଇ ସ୍ନାନ ବିଧି ପାଖକୁ ସା ମିଲା କରିଥିଲେ ଅଳପ ସମୟ ପାଇଁ ଏବେ ସ ସମୟ ତ କରେ ଆମେ ଦେଖିଦେଇଛୁ ଆଉ।
ଆଜ୍ଞା ଆଜ୍ଞା।
ପୁରୀ ତ ଗୋଟେ ଏମିତି ଗୋଟେ ପ୍ରସିଦ୍ଧ ଅର୍ ସ୍ଥାନ ଅଛି ସେଟା ବର୍ଷ ସାରା ଲୋକ
ହଁ। ଆଉ।
ଆପଣଙ୍କ କଲେଜ ଆଜ୍ଞା ଆଜ୍ଞା କୁହନ୍ତୁ କୁହନ୍ତୁ!
ଆଜ୍ଞା ଆପଣଙ୍କ ଘର ଟା କୋଉଠି?
ଆମ ଘର ଏପଟ ସାଇଡ ରେ ଭୁବନେଶ୍ୱରରେ ଭୁବନେଶ
ହଁ ହଁ ଆଜ୍ଞା। ଆଉ କଣ ଖାଇଛନ୍ତି ବି
ଖା ଆଖି ଏବେ କିଛି ନାହିଁ ରାତିରେ ଆଉ କିଛି ଖିଆ ହବନି ସନ୍ଧ୍ୟା ଯାହା ହେଲେ ବି ଟିକେ ସିମେଇ ଉପମା କରିକି ଖିଆଇଥିଲା ତଣୁକରି ଆଉ ରାତିରେ କି ଖବାକୁ ଇଛା ହଉନ ଏ ଯୋ ଭଳିଆ ଫୁଡ୍ ପଏଜନିଂ ହଉଛି ହା ଟିକେ ଖାଇଦେଲେ ସାଙ୍ଗେ ସାଙ୍ଗେ ଗ୍ୟାସ
ହ
ତେଣୁ କରି ଆଉ କିଛି ଖିଆ ଖିଆ ନାହିଁ ପାଣି ଫାଣି ପିଇକି ଶୋଇପଡିବା ଆଉ।
ହଁ ଆଉ କିଛି ଆଉ କଣ ଏବେ ଆପଣ କଣ କରୁଛନ୍ତି ନା ହାଉସ ୱାଇଫ୍ ଅଛନ୍ତି।
ନା ଏଇ ଭଗବାନ ମୁଁ ବି ଆପଣଙ୍କ ଭଳି ବର୍ତ୍ତମାନ ଷ୍ଟୁଡେଣ୍ଟ ଫାଇନାଲ ୟରେ ପଢୁଛି ମୋର ଆଗକୁ ଅଛି।
ଓହୋ ଆମୋରି ମୋରି ଏଯେ ଆଉ। ଆମର ଏଇ ଫାଇନାଲ ଇଅର ଆଉ, ହଁ ହଁ
ଆପଣଙ୍କ କଲେଜରେ କଣ ବଏଜ ମାନଙ୍କର ଏ ନ ସି ସି ଅଛି?
ଆଜ୍ଞା ଆଜ୍ଞା।
ଓ ହୋ ହୋ
ଆଜ୍ଞା ବଏଜ ମାନଙ୍କର ଅଛି ଆମର, ଆମର ବଏଜ ଆଉ ଇଏ ଗାଲସ ସମସ୍ତଙ୍କର ଅଛି।
ବୟଜ ପାଇଁ ମାନେ ଗୋଟିଏ ଇଏରେ ଟ୍ରେନିଙ୍ଗ ଦିଆହଉଚି ନା ନାଇଁ ତମକୁ? ବଏସ ଗୋଟେ ଅଲଗା ଗାର୍ଲସ
ନା ନା ପୁଅ ଝିଅ ଆମକୁ ଗୋଟିଏ ଟ୍ରେନିଂ ଦିଆଯାଉଛି
ଓହୋ ଆମ କଲେଜରେ ଏନସିସି ଅଛି, ବଏଜ ଙ୍କର ଆସିପାରୁନି ଆସିପାରୁନି ଆଜି ଦିନସାରା।
କୋଉଠି କୋଉଠି ତାଙ୍କ ଇଏଟା ହେ ତାଙ୍କ ହେଡ କ୍ଵାଟର ଟା କୋଉଠି ଆମ କଟକରେ
ନାଇ ମୁଁ କିଛି ଜାଣିନି ଏଇନା, ନା ନା ନା ମୁ ଏନସିସି ନେଇନି।
ଆଜ୍ଞା ଆଜ୍ଞା। ଆଉ ଆମର ଭ ଆମ ପୁଅ ଝିଅ ସମସ୍ତଙ୍କ ଅଛି ଯେ ମୁଁ ବି ହେଡ଼ ଅଛି ଏବେ ତ ଏନ୍ସିିସିି ରେ। ଆଜ୍ଞା ଆପଣଙ୍କର ବି କଟୁଛି କାହାର କୋଉ ପ୍ରୋବ୍ଲେମ ହଉଛି? ତ ଜାଣିହଉନି ହାଲୋ ଆଜ୍ଞା, ଶୁଭିଲା ଆଜ୍ଞା।
ମୁତ ଅଛି ଠିକଠାକ ତାଙ୍କର ଅଛି ତ ଆଜ୍ଞା, କଣ କରିବି? ବର୍ଷା ହେଇଯାଇ ତ ଟିକେ ତେଣୁ କରି ପ୍ରୋବ୍ଲେମ ହଉଛି ଆଉ
ଆଜ୍ଞା ଆଜ୍ଞା, ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଆମର ଆମର ହଉଛି ଏକକ ପରିବାର ତେଣୁ ମୁଁ ବାବା ଆଉ ମୋର ଜଣେ ବଡ଼ ଦିଦି ଆଉ ବୋଉ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା ସୁବୁନି ଆଜ୍ଞା।
ହାଲୋ
ହଁ ହାଲୋ
ହୁଁ, ଆପଣଙ୍କ ଭୟସ ଶୁଭିଲାନି।
ଆଜ୍ଞା ଆପଣଙ୍କ ରହିଗଲା ମୁଁ ବଡ଼ ଦିଦିଙ୍କକଥା ଶୁଣିଲି, ତାପରେ ଆଉ କିଛି ଶୁଭିଲାନି।
ଓହୋ ଆଛା। ଆଉ ଘରେ ବାବା ବୋଉ ଆଉ ମୁଁ ଆଉ ମୋର ଜଣେ ବଡ଼ ଦିଦି ଅଛନ୍ତି ଆମର ଏକକ ପରିବାର ପ୍ରାୟତଃ ଯୋଉ ମାନଙ୍କର ବହୁତ ବଡ଼ ପରିବାର ଥାଆନ୍ତି ସେମାନେ ସବୁଥାନ୍ତି କେମତି ଗୋଟେ ଛୋଟ ପରିବାର ଥାଏ, ଯୋଉମାନଙ୍କର ଛୋଟ ପରିବାର ଥାନ୍ତି ସେମାନେ ଜାଣ ଆମର କେମିତି ଗୋଟେ ବଡ଼ ପରିବାର ଥିବ ଆପଣଙ୍କର କଣ ବଡ଼ ବଡ଼ ପରିବାର ନା ନାଇଁ ଆପଣଙ୍କର ଛୋଟ ପରିବାର?
ଛ ଆମର ସବୁ ତ ସାନ ସାନ ଆମେ ମୋ ବାପାଙ୍କର ଦି ଭାଇ ବାବା ଦାଦା ଅଛନ୍ତି, ଆଉ ମାମା ଆଉ ଜେଜେମା ଅଛନ୍ତି। ଆଉ ସାନ ଭାଇ ଦିଟା ଅଛନ୍ତି, ମୁଁ ବଡ଼ ଆଉ
ଓହୋ ହୋ ଆପଣଙ୍କ ପରେ ଦିଟା ଭାଇ ଅଛନ୍ତି।
ଉଁ ତଳେ ଆ ଦିଟା ଭାଇ ଅଛନ୍ତି ଆର ସେତେବେଳକୁ ଯେତେ ଆମର ଏବେ ତ ଛୋଟ ପରିବାର ଆମେ ଯେ ତୁ କହୁଛୁ ଅଛୁ ଆଉ ଜଣା ପଡ଼ୁଛି କିନ୍ତୁ ଆ ମ ହେଲା ପରେ ବାହାଘର ହେଲା ପରେ, ଆମର ବଡ଼ ପରିବାର ହେଇଯିବୁ ଆଉ।
ନିହାତି ନିହାତି ଆପଣ ଆପଣଙ୍କ ବାପା, ଆପଣଙ୍କ ମାମା, ଆପଣ ଆଉ ଆପଣଙ୍କ ଦି ଭାଇ ଆପଣ ମାନଙ୍କ ସ୍ତ୍ରୀ ସମସ୍ତ ହଁ ହଁ ନିହାତି
ହେଇକି ଆମର ବଡ଼ ପରିବାର ହେଇଯିବୁ ଆଉ
ନିହାତି ବଢ଼ିଆ ଯୌଥ ପରିବାର ଗୋଟେ ଟେ ଅଲଗା ପ୍ରକାର ଆନନ୍ଦ ଦିଏ ଯେତେବେଳେ ସମସ୍ତେ ମିଶିକି ଗୋଟେ ପର୍ବପର୍ବାଣୀ ପାଳନ କରନ୍ତି ପୂଜା ପର୍ବ କରନ୍ତି କୋଉଠି ଗୋଟେ ପିକନିକ ଯାଆନ୍ତି ଗୋଟେ ସେ ଗୋଟେ ଅଲଗା ପ୍ରକାର ଖୁସି ଦିଏ। ଯୌଥ ପରିବାରର କିଛି ଗୋଟେ ଅଲଗା ମଜା ଯେହେତୁ ଆମେ ଏକକ ପରିବାରରେ ଅଛୁ ତେଣୁ ଯୌଥ ପରିବାର ର ମଜା ଟା କଣ ଆମେ ପାଇପାରୁନୁ ଜେଜେ ମା ଜେଜେ ବାପାଙ୍କ ସ୍ନେହ ପିଇ ସ୍ନେହ ଏ ସବୁ ପାଇପାରୁନୁ ସେଇଟା ଗୋଟେ ଅଲଗା ପ୍ରକାର ମଜା।
ଆଜ୍ଞା। ସେଇ ଆମର ସେମି ମିତି କୁନି ପରିବାର
ଆଚ୍ଛା। ଆପଣଙ୍କୁ ମାନନ୍ତି ଆପଣଙ୍କ ଭାଇଗୁରା ଆପଣଙ୍କୁ ମାନନ୍ତି ନା ମାନନ୍ତିନି?
ଆ ଭାଇ ମାନ ମାନନ୍ତି ମତେ ମତେ ମୁଁ ଯାହା କୁହେ ମୋ କଥା ଶୁଣନ୍ତି ସେମାନେ ଆଜ୍ଞା।
ଆପଣଙ୍କର ତାହେଲେ ଏବେ ପଢାପଢି ଚାଲିଛି। କୋଉ ଅନର୍ସ ଆପଣଙ୍କର?
ମୋର ପଲିଟିକାଲ ସାଇନ୍ସ ରାଜନୀତି ବିଜ୍ଞାନ।
ବଢିଆ ବଢିଆ ନା ମୋର ଟୋଟାଲ ଓଳିଆ। ମୁଁ ଓଡିଆ ଭାଷା ଓଡିଆ ମୋ ଷ୍ଟ୍ରିମ ବି ଓଡିଆ।
ହଁ, ହଁ ଭଲ ଭଲ ବଡିଆ। ହୁଁ, ହୁଁ। ଆଉ କଣ କରିବେ କଣ ଅଛି ଡ୍ରିମ କଣ ଅଛି ତମର?
ଡିମ ଲକ୍ଷ ଡ୍ରିମ ମାନେ ଆପଣ କଣ କହୁଛନ୍ତି ସ୍ବପ୍ନ। କଥା କହୁଛନ୍ତି ନା ଲକ୍ଷ କଥା କହୁଛନ୍ତି।
ଆଜ୍ଞା ସେଇ ସ୍ଵପ୍ନ ଟା କଣ ଅଛି କରିବାକୁ?
ସ୍ୱପ୍ନ ଅନେକ ଅଛି କିନ୍ତୁ ଲକ୍ଷ୍ୟ ଗୋଟେ। ଆମେ ଯଦି ଏମିତି କହିବା ଲକ୍ଷ୍ୟ। ଯାହାବ ଲକ୍ଷ୍ୟ ରଖିଛି ସେଟା ବୋଧେ ପୂରଣ ହବ। ହବନି ତେଣୁ ନ କହିବା ଟା ବୋଦେ ଲାଗୁଛି ଉଚିତ୍ ହବ।
ଓ ହୋ ହଉ ଠିକ ଅଛି ହଁଲ ଠିକ ଅଛି। ଆଉ କୋଉଠି ପଢାପଢି କୋଉଠି ହଉଛି? ଆଜ୍ଞା, ଆଜ୍ଞା। ଆଜ୍ଞା ଆପଣଙ୍କ ସହିତ ଗପି ବହୁତ ଖୁସି ଲାଗିଲା।
ନିହାତି ନିହାତି ମତେ ବି ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।